ହଁ।
ସୁବୁ
ଆରେ ହିରୋ ମାନଙ୍କ ଭିତରୁ କିଏ ଭଲ ଲାଗେ
ହ୍ୟାଲୋ ଆଜ୍ଞ୍ୟା
ମୁଁ କହିଲି ମୁଁ ମୁ ବି ହିରୋ ମାନେ କିଏ ଭଲଲାଗେ
ଓଡ଼ିଆ ହିନ୍ଦୀ ସାଉଥ୍
ଜାହା
ହିନ୍ଦୀ ହେଲେ ହିନ୍ଦୀ ହେଲେ ମୋତେ ସେମିତି ଗୋଟେ ହିରୋ ପସନ୍ଦ ହେଉଥିଲା ଯିଏକି ସେ ଡେଥ୍ କରି ଯାଇଛି। ଯେମିତି ସୁଶାନ୍ତ ସିଂ ରାଜପୁତ ଆଉ ହଉଛି ଓଡିଆରେ ହଉଛି ହଁ ରଜ ଲାଷ୍ଟ୍ ଲାଷ୍ଟ୍ ନୁହଁ ମଝି ରଜ ଦିନ ମେ ବି
ସେଇ ରଜ ରେ
ଲାଷ୍ଟ୍ ଦିନ ହଁ ଲାଷ୍ଟ୍ ବିନ ଯଉ ହଉ ତା ପରେ ହଉଛି ଓଡିଆରେ ହଉଛି ବାବୁସାନ ମହାନ୍ତି ଆଉ ଇଏ
ଲାଇଟ୍
ଏଟା ଆକ୍ସନ୍ ଏଟା
ହଁ ତାପ ହଉଛି କମେଡିଆନ୍। ମାନେ ଇନଷ୍ଟାଗ୍ରାମ କମେଡିଆନ୍ ଦେଖିନ। ଶିକ୍ଷକ ହବ ତାହେଲେ ଫାଷ୍ଟ ହଉଛି।
ଏବେ ଜନ୍ମା ଚାଲିଛି ତାରା କଣ କୁଷ୍ଣ ର।
ହେଲା ମୁଁ ତାର ବିଗ୍ ଫ୍ୟାନ୍ ଆତ୍।
ନା କ୍ରିଷ୍ଣା ସହିତ ସେଇଯୋଉ ଆଉଗୋଟେ ପୁଅପିଲା ଟେ। ହଁ ସେଇଯୋଉ ପୁଅପିଲା ଟେ ଯୋଉ ନାହିଁ ମହପ୍ର। ନାଇଁ ସେ ତ ଭାଇ ନା କଣ?
ନା ନାଇ ଯିଏ ହଁ ସେତ ତା ଭାଇ ହଉଛି। ତା ନା ହଉଛି ହଉଛି ସ୍ଲେଟ। କାହ୍ନା ଆଉ ଯ ଯିଏ ଯୋଉ ପୁ ଝିଅ ହେଇକି ଯିଏ କରେ ତ।
ହଁ ହଁ ସିଏ ମତେ ଶୁଣେ ମୁଁ କହିବି ମୋ ଇଏରେ ମତେ ଲାଗେ ସିଏ। ପୁରା ମାନେ ସବୁ ନ। ନୁହେଁ ଇଂଲିଶ ରେ। କହିବା ଓଡିଆରେ କହିବା। ବା କଣ୍ଟେଣ୍ଟ ଇଏ କରିବା ମାନେ ପଢ଼ା।
ଆଉ ତା ଭଉଣୀ ବି ଯୋଉ ଅଛି ଗୁଡିଆ। ସିଏ ବି
ହଁ ସେ ଗୁଡିଆ ବି ଏବେ ହେଇଗଲେଣି ସେମତି ତା ଭଳି।
ଯିଏ ମହାପ୍ରସାଦ ଯିଏ କାନ୍ହା ସିଏ।
ହଁ ସେ କ୍ରିଷ୍ଣା ଭାଇ
ହଁ ଆଉ ହଉଛି ତମେ ଯାଆ କଥା କହୁଛ ତା ନାଁ ହଉଛି ଗୁଡିଆର ଭାଇନା ଟା ମୋର ମନେ ପଡୁନି ହେଲା ମଗଶ୍ ମାନେ ତାଙ୍କର ଗ୍ରୁପ ହଁ ତାଙ୍କ ଭା ତାଙ୍କ ମାନେ ସ ତାଙ୍କ ଯେତିକି ଗ୍ରୁପ ସେଇ ଗ୍ରୁପ ଟା ମତେ ଭଲ ଲାଗେ ହେଲା। ଆଉ ହଉଛି ଆଉ ଗୋଟେ ହଉଛି ଆଉ ଗୋଟେ କରେ ଗୋଟେ ଛୁଆଟେ ତା ନାଁ ଟା ମୋର ମନେ ପଡୁନି ଯଉ ଆଉ ସେମିତି ଆଉ
ହଁ ଏମିତି କେ ଅଛି ଆଉ ପାହାଡ ପର୍ବତ ଇ ଏତେ ସବୁ ଭଲଲାଗେ।
କଣ?
ପହାଡ଼ ପର୍ବତ ଲାଇନ୍ ରେ ସବୁ
ହଁ ହଁ ହଁ ମତେ ନ ର ପସନ୍ଦ ଆନିମଲ ଟିକେ କମ ପସନ୍ଦ। କି ମାନେ, ମାନେ ମାନେ ପ୍ରା ପ୍ରକୃତି ପସନ୍ଦ ଆ ମାନେ ମତେ ପଶୁ ପକ୍ଷୀ ମାନେ ପସନ୍ଦ ନୁହଁ କିନ୍ତୁ ମୁଁ ତାଙ୍କ ପ୍ରତି ଖରାପ ମାନେ ମୋର ସେମିତି
ଧର
ମୋ ବେ ବେବହାର ଖରାପ ନାହିଁ ନା କି ମାନେ ମୁ କକୁର କୁ ଦେଖିଲେ ମତେ କୁ କୁର ଭଲ ଲାଗେନି ତାବୋଲି ନୁହଁ କି ଯେ ମୁଁ ତାକୁ ଗୋଟେ ଗୋଇ ଗୋଇଠା ମାରିକି ପଳେଇବି ସେମିତି ମୋର ନୁହଁ ମୁଁ ଖାଇବାକୁ ଦେବି ସବୁ କରିବି। କିନ୍ତୁ, ମତେ ଟିକେ ମାନେ ପଶୁପକ୍ଷୀ ଏତେ ପସନ୍ଦ ନୁହଁ। ମୋତେ ଗଛ ପ ଦେଖିଲେ ଗଛ ଫଛ ଦେଖିଲେ ମୋର ପୁରା ମୋ ମନକଣ ହେଇଯାଏ ନର୍ସରୀ ଗଲେ ମୋ ମନକଣ ହେଇଯାଏ ହେଲା।
ହ ଆଉ କୁଆଡେ ମାନେ କୋଉ ପ୍ଲେସ୍ ମାନେ କୋଉ ଜାଗାକୁ ଯିବାକୁ ତମ ଭଲଲାଗେ
ସେମିତି କହିବାକୁ ଗଲେ, ମୁଁ ପ୍ରାୟ ହଉଛି କେଉଁଝର ଯାଇଛି, ଭଦ୍ରକ ଯାଇଛି, ବାଲେଶ୍ଵର ଯାଇଛି। ଆଉ ହଉଛି ଓଡିଶା ବାହାରେ କଲକାତା ଯାଇଛି। ଆଉ ଓଡିଶା ଭିତରେ କେନ୍ଦ୍ରାପଡା, ଅନୁଗୁଳ ଆ ଢେଙ୍କାନାଳ ଆଉ ହଉଛି ଛିି ରାଉଲକେଲା।
ସବୁଆଡେ ତ ପ୍ରାୟ ଓଡିଶା ଟା ବୁଲି ଦେଇଛ।
ହଁ ଆଉ ପାରାଦୀପ ଆଉ
ହଁ କୋରାପୁଟ ଆଉ ହଉଛି ମୟୂରଭଞ୍ଜ।
ମୟୂରଭ ଏଇ ସବୁ ଏତି ଜାଗା ବୋଧେ ଯାଇ
ଏତିକ ଜାଗା ଯାଇନି ଆଉ ହଉଛି ହଁ ମାନେ ଅଲମୋଷ୍ଟ ଅଳ୍ପ ଅଳ୍ପ ହେଲା ବୁଲି ଦେଇଛି, ଆଉ ହଉଛି
ପୁରୀ
ହଁ, ହଁ ପୁରୀ ଯାଇଛି। ହଁ ପୁରୀ ଯାଇଛି ପୁରୀ ତ ଆଗେ।
ତମେ କେତେଥର ଯାଇଚ? ଯେମିତି ଅନୁମାନ
ସେମିତି ଅନୁମାନ ଛୋଟବେଳେ ଅଧିକା ଯାଇଛି।
ବଡ ବଡ ଆଡେ ସିଆଡେ ଯାଉଛ ଆଉ ସେ ନାଗି ଯାଇପାରୁନ ଆଉ ନୁହଁ
ହଁ ବଡ ହେଲେ ଛୋଟ ବେଳେ ଅଧିକ ଯାଇଛି। ବଡ ହେଲେ ଦି ତିନି ଥର ଯାଇଛି। ଆଉ ହଉଛି ମାନେ ସେଟା ଏକ୍ସପିରିଏନ୍ସ ତ ଛାଡ ଅଲଗା ପ୍ରକାରର। ମାନେ ସେ ଅନୁଭବ ପୁରା ଅଲଗା ପ୍ରକାର ଶାନ୍ତି ତୃପ୍ତି। ତମେ ଯାଜପୁର କେବେ ଭିଜିଟ କଲେ ହୁଁ ଯାଜପୁର କେବେ ଭିଜିଟ କଲେ ଯାଇନା
ହଁ ଯାଇଛି ଯାଇଛି ହଁ ଯାଇଛି ଯାଇଛି ସେଠିକ କଣ ତ କୋଉ ମନ୍ଦିର ଗୋଟେ ଥାଏ ଯୋଉଠିକି ଶ୍ରାଧ ହେଲେ କେବେ ଫୁଲ ହୁଏନି ଗୋଟେ କଣ ହୁଏ
ଯୋଉ ସାଧ ବିରେ ଯବେ ସେଇଠି ବି ବିରଜାରେ ଶ୍ରାଦ୍ଧ ଦେଲେ ଫୁଲ ହୁଏ ନା ନାଭିିକୟା ସେଇଟା ବା ନାଭିିକୟା ହଁ
ଆଉ ହଁ ସେଇଠିକି ଯାଇଛି ଆଉ ଏ ଗୋଟେ କୁସୁମୟ ଗୋଟେ କଣ ବାହାରଛି କି ନ୍ତୁ ମୁଁ ଯାଇନି
କୁସୁମା ପାର୍କ କୁସୁମା ପାର୍କ ଏବେ ନୁହେଁ ସେ କେବେଠୁ ବାହାରିଲ। ହ କୋଭିଡ଼ ପୂର୍ବରୁ
ଓ ହ କିନ୍ତୁ ମୁଁ ସେଠିକି ଯାଇନି
ହଁ ତାପରେ ଆଉ କଣ ଅଛି।
ଭ
କମଣ୍ଡା
କଳଦିପ ଜୀଉନି ହଁ
ହଁ ବଳଦେବ ଯୋଉ କେନ୍ଦ୍ର ବଡ଼
ହଁ ହଁ କେଡି ଯାଇଛ
ହଁ
କିଏ ବ ସଏ ବଡ ଜାଣିଛ।
ଗାାଇଛିି।
ମାନେ ପୁରୀ ଜଗନ୍ନାଥ ତ ନା ଇ ବଡ଼
ହଁ ସ୍ପିରି ଧର୍ମ କଥା କଥା ହବାନି
ଏ
ସ୍ପିରିଚୁଆଲ କା ମନା ହେଇଛି ଗ୍ରୁପ ରେ ମନା ହଉଛି କୌଣସି ଧର୍ମକୁ
କଉ ଧର୍ମକୁ ପଣ ମସ୍ତ ମାନ କ ନଡି ମୁଁ ତୁ ସେ
ନା ଅସମ୍ମାନ ନୁହେଁ କୋଉ ଧର୍ମ ବିଷୟରେ ଆମେ କଥା ହେବେନି ହଁ।
ତା ବୁଲି କହିବିନି ହଁ ଜଗନ୍ନାଥ ଗୋଟେ ଏମିତି ଜାଗା କି ଯୋଉଠିକି ମାନେ ବହୁତ କଥା ଭାବିକି ଯାଇଥୁ ହଁ ଜଗାକୁ ଏହା କହିବି ସେ କହିବି ସେ କୁ କହି ହୁଏନି ତା ଆଗରେ ପୁରା ଠିଆ ହେଲେ ଆଖିରୁ ଖାଲି ଲୁହ ଗଡି ପଡେ ତା ଛଡା ଆଉ କିଛି ବି କହିହୁଏନି। କିନ୍ତୁ ହେଇଛି ତମକୁ
ବହୁତ ଖରା ମୁଁ ତ ମୁଁ ମୁଁ ଯୋଉ ମନ୍ଦିର ଗଲି ଯୋଉ ମନ୍ଦିର ଗଲେ ପୁରା ଭାବୁକ ହେଇଯାଏ।
ଏଇଟା ମାନେ ଗୋଟେ ମନ ଭିତରେ ଗୋଟେ ଇଏ ଆଉ।
ହୁଁ ଆ ତମ ତମକୁ ଯଦି କିଛି ଗୋଟେ ମାନେ ଓଡିଆ ମାନେ ଓଡିଆ ପୁରା ଖାଇବା ମାନେ ବନେଇବାକୁ କହିବେ ତମେ କଣ ବନେଇବ
ଖାଇଲାା ବନେଇ ଦେବି ତ। କେ ଦୋହି ପଖଳ ବନେଇ ଦଆ ସେ ଆଉଲାା କ ଟମାଟ ଆଉ ଇ କୁକୁଡ଼ା ତାପରେ ବଢ ଆଉ ହେଲା। କଣ କାକୁଡି ସାଲାଡ ଦହି ପହି ପକେଇକି ଆଉ କଣ?
ହୁଁ।
ପୁରା ମାନେ ପିଓର ଖ ନା
ଆ ତମେ ତମେ ତ ଛାଡ ତମେ ପା ପିଓର ମାନେ ତମେ ପୁରା ଶାକାହାରୀ ମୁଁ। ତୁ ଊ
ହଁ ଭାଇଚାର ଆଉ। ଭାସ୍। ଏମିତି ଆଉ ଖାଇବା ଭଲ ସେଇ। ସରିଗଲା ମାନସା
ହଁ ମାଂସାସୀ ପ୍ଲସ୍ ଶାକାହାରୀ
ବୋଥ ଆଉ।
ବୋଥ ଉଭୟ।
ଭଲ ଅଛନ୍ତି।
ହୁଁ। ଆମ ଘରେ ସମସ୍ତେ ଭଲ ଅଛି। ଘରେ ବାପା ହଉଛି ବାପା ବିଜନେସ ମାନେ ବାପାଙ୍କର ବ୍ୟବସାୟ। ବଡ଼ା ବାପା ଙ୍କର ବି ବ୍ୟବସାୟ। ଏ। ମା ହାଉସ ୱାଇଫ ମାନେ ଗୃହିଣୀ ତାପରେ ହଉଛି ମୋ ବଡ ମା ହଉଛି ଅଛ ହୁଁ।
ଭାଇ ଭଉଣୀ ଅଛନ୍ତି ଉ ଦି ଦୁଇ ଭଉଣୀ।
ଡ୍ରେସ ହେଲା ର ମିଶିକି ଲଗେଇ ତୁ ମୋର ଫଟୋ ଉଠେଇ ମୁଁ ତର ଫଟୋ ଉଠେଇବି।
ନା ମ ମ ଆମ ଘର ଭିତରୁ ମୁଁ ଟି କିଏ ଅଧିକ ମାନେ ଖର୍ଚ୍ଚି?
ମାନେ ତମକୁ ବହୁତ ସଜ ଫଜ ହେବାକୁ ଭଲ ଲାଗେ।
ହଁ ମୋ ବଡ ଭଉଣୀ ମୁଁ ସବୁ ମାନେ ଅ ଏଥି ମାନେ କିଛି ମାନେ ବେଶି ଷ୍ଟାଇଲ ଡ୍ରେସ ମାନେ କୁର୍ତ୍ତୀ ଶାଢୀ ଫାଢି ପିନ୍ଧିଲେ ସେ ରିଲେଟେଡ ଜିନ୍ ଆଛା ମୋ ପାଖରେ ଯଦି ମଡ଼ର୍ଣ୍ଣ ବି ପିନ୍ଧେ ମାନେ ଜିନସ୍ ଫିନ୍ସ କି ଏ ଯାହାବି ସେ ଅନୁସାରେ ଯଦି ପିନ୍ଧିଲା ତ ସେ ଅନୁସାରେ ବି ଜିନିଷ। ତ ହଉଛି ମେଣ୍ଟେନ କରି ଚାଲିଛି ଆ ମୋ ସାନ ଭଉଣୀ ଯିଏ ସେ ମୋ ଜିନିଷ ବ୍ୟବହାର କରେ ହେଲା। ଆଉ ମୋ ଦିଦି ଯିଏ ସିଏ ପୁରା। ସିମ୍ପଲ ସେ ପୁରା ସେ ପୁରା ବହୁତ ମାନେ ସାଧା ସିଧା ତାର ରାଗ ପସନ୍ଦ ତାର ବିନ୍ଦି ହେଲା। ଡ୍ରେସ୍ ଆ ସତି ହେଲା ସିଏ ଟିକେ ତାର ହଁ ମୁଁ। ମୋ ଦିଦି ପୁରା ମୋର ପୁରା ଅପୋଜିଟ୍
ହଁ ପୁର।
ସେିଠ୍ ସେଠ ପୁରା ଅପୋଜିଟ୍ ସେଏଲି ପ୍ରିଫର କରିବା। ତି ଏମତି ହେଲା ଆଉ ହଉଛି। ମାନେ
ମୁଁ କହିଦେଉଛି ଟିକେ ପୁରା ହେଲା ମାନେ କଣ କହିଲା ପୁରା ଗୋଟେ ବେଶୀ
ହଁ ବେଶୀ ମୁଁ ପୁର ହଁ ମୁ
ମାନେ ସିଚୁଏସନ ମାନେ ପରିସ୍ଥିତି ପଡିଲେ ସେଟା ପିନ୍ଧିଲେ କିନ୍ତ ସେଟା କିନ୍ତ ଅଧିକ ମନରେ ଥାଇକି ମଡର୍ଣ ହି
ହଁ କିନ୍ତୁ ହଉଛି ମୋ ସାନ ଭଉଣୀ କି ମୁଁ ଇରେ କି ଯେ ମୋ ସାନ ଭଣ ମୁଁ ମାନେ କଣ କହିଲ ତାକୁ କୁହେ କି ଯେ ତୁ ଏଟା ପିନ୍ଧୁ ଏଟା ଭଲ ଲାଗିବ ସେଟା ପିନ୍ଧ ସେଟା ଭଲ ଲାଗିବ ମୁଁ ତାକୁ କୁହେ କି ମାନେ ତୁ ବି ମାନେ କଣ କହିଲ। ମାନେ ଟିକେ ସ୍ ମାନେ ଟିକେ ମାନେ କି ଦର୍ଶସିଆ ଦେଖ
ହଁ ହ ନଁ ଯେମିତି ଚାଲିଛି। କେମିତି ଚାଲିଛି ସମାଜ ତ ସେଇଥିରେ ଖାପୁ ଖାଇ ଚ ଏଇ ଆ ତ
ଚଳ ହଁ। ହଁ ମାନେ ମୋ ଦିଦି ବୋଲି ଭାବିଛି ଏମିତି ନୁହଁ ମୋ ଦିଦି ସ୍ମାର୍ଟ ସିଏ ହେଲେ କଣ ପା ସିମ୍ପଲ ସିମ୍ପଲ ଜିନିଷ ପିନ୍ଧିବା। ଆଉ ସିଏ ପିନ୍ଧିବା ପୁରା ଏ ସି ମାନେ ମୁଁ ଯଦି ସେଇଠି ଗୋଟେ ମାନେ ଉ ଥରେ ମୁଁ ତାର ମୋର ଏମିତି ଲ ହେ ମୁଁ ତା କ ଦିି କଣ ନବୁ? କହିଲ ମୋରସ ମ ପୀ ହେଲା।
ଭଲ ତ ତାର ବି ଅଧିକ ପ୍ରାଇସ୍।
ସିଏ ବ ଗୋଟେ ପିନ୍ଧିବ ବ୍ରାଣ୍ଡ ପିନ୍ଧିବ।
ହଁ।
ହେଲା ମୋ ମନ ମୁଁ ସେଇଠି ମୁଁ ବି ସେଇ ମାନେ କଣ କଇଲ ବ୍ରାଣ୍ଡ ପିନ୍ଧିବି ହେଲେ ଲୋକ ଜାଣିବେନି ଯେ ବ୍ରାଣ୍ଡ ବୋଲି।
ଓହୋ
ମାନେ ସେଟା ଡ୍ରେସ୍ ଟା ଏମତି ଦେ ହଁ ସିଏ ମାନେ କ ମାନେ ପୁରା ଦେକ ତମକୁ ଦେଖ ମୁଁ କହିଲି କି ଯେ ହଁ ସମଲପୁରି କୁର୍ତୀ ଟେ ପିନ୍ଧିଲେ ତମେ କହିଲ ହଁ ତା ପ୍ରାଇସ ଅଧିକ ମାନେ ତା ପଇସା ଟା ସେ ଅଧିକା ନବ ମୁଁ ଯଦି ଗୋଟେ ହଁ ମୋର ଯୋଉ ଟା ନର୍ମାଲ ଗୋଟେ ଡ୍ରେସ ଟେ ପିନ୍ଧିଲି। ତାର ପ୍ରାଇସ୍ ପାଇଁ ବି ଯେତେ ହେଇଥାଉ ମୁଁ ଯଦି ଗୋଟେ ନର୍ମାଲ ଟି ସାର୍ଟ ତମେ କଣ ଜାଣିପାରିବ କି ସେଟା ତିିନିଶ ଅନେଶ୍ୱତ କି ଚାରିଶ ଅନେସ୍ଵତ। ତା କି ପାଅଶ ଅନେଶ୍ୱତ କେତେ ଟଙ୍କା ଏଟା ତମେ ଅନ୍ଦାଜିଆ ଲଗେଇ ପାରିବନି। ପିନ୍ଧିଁ ନାଇ ମୋର।
ତମେ ଲଗେଇଦବ କହିବ ହଁ ଆ ପ୍ରାଇସ୍ ପୁରା ଅଧିକ ଥିବ ଆ ପ୍ରାଇସ୍ ପୁରା କମ୍।
ହଁ ମୁଁ ମୁଁ ସେମିତି ଜିନିଷ ପ୍ରିଫ କରେ। ସେଇଟା ପୁରା ଲାଗୁଥିବ ମାନେ କ କଇଲ। ପୁରା ଚିପ୍ ମାନେ ଶସ୍ତା ଜିନିଷ ହେଇଥିବ ହେଲା କିନ୍ତୁ ପିନ୍ଧିବ ମାନେ ସେଟା ମାନେ ପ୍ରାଇସ୍ ଅଧିକ ହେଇଥିବ ମାନେ ପଇସାଟା ଅଧିକ ହେଇଥିବ ହେଲେ ପିନ୍ଧିଲ ଯେମିତି ଲ କୋଟା ଦେଖିବା କି ଯେ ମାନେ ତମକୁ କେ ଜଜ କରିବେନି ତମ ଡ୍ରେସ ରୁ ମାନେ କେ ମାନେ ଜ ନ ଏମ ପିନ୍ଧିଛି ଗୋଟେ ଷ୍ଟାଇଲ ଏମିତି ବାଲା ମୋତେ ଟିକେ ପସନ୍ଦ।
ଆଚ୍ଛା ଆଚ୍ଛା
ମାନେ ମୋ ନିଜର କଣ କହିଲ ମୁଁ ସମସ୍ତଙ୍କ ସାଙ୍ଗେ ସାଙ୍ଗେ ମିଶିଯିବି ମୋର କୋଉଠି କମ୍ପ୍ଲେନ୍ ନାହିଁ।
ହେଲା ମୁଁ ମତେ ଆମ ଘରୁ ଗୋଟେ କିଏ ବନ୍ଧୁବାନ୍ଧବ ଆସିଲେ ହଁ ଆମର ଗୋଟେ କିଏ ବନ୍ଧୁବାନ୍ଧବ ଆସିଲେ ସ ମାନେ ଅକ୍ୱାର୍ଡ ଫିଲ୍ କରିବନି ମାନେ ସଙ୍କୋଚ କରିବନି କି ହଉଛି ମା ଯାଇଛି କି କଣ କରଛି ସାଙ୍ଗରେ ସେମିତି ମାନେ ମତେ ଭଲ ଲାଗେନା।